ହ୍ୟାଲୋ।
ହ୍ୟାଲୋ।
ହଁ ହ୍ୟାଲୋ।
ଶୁଣଯାଉଛି ଆଣକୁ ହଁ ହଁ ଶୁଭୁଛି।
ହଁ ହଁ ଏବେ
ହଁ ଟିକେ ବର୍ଷ ସେପଡେ ହବ ଯେହେତୁ ବର୍ଷା ହ ବର୍ଷା ଦଉଛି ତ ସେଥିପାଇଁ।
ହଁ ଆଡେ ବି ବର୍ଷା ଏବେ ଛାଡି ଯାଇଛି କି ନେଟୱାର୍କ ବି ଟିକେ ଇସୁ ଅଛି।
ହଁ ଏପଟେ ଆମର ମେଘ ବୋ ପ୍ରବଳ ମେଘ। ସେ ଟିକେ ଟିକେ ଦଉଛୁ ପୁଣି ଛାଡି ଦଉଛି ପବନ ବି ସେଥିପାଇଁ ନଟ ବି ରନ ଠିକ ସେ।
ହଁ କଥା ଟିକେ କଟି କଟିକି ଶୁଭୁଛି ଆଉ।
ହଁ ହଁ ସେ ହେବ ଏବେ ବର୍ଷା ପାଇଁ। ହବ କଣ କରୁଛନ୍ତି ଆପଣ।
ମୁଁ ଏବେ ଶୋଇଥିଲି ଉଠିଲି ଏବେ।
ହଁ ଏବେନି ବର୍ଷା ପାଗ ନିଦ ବେଶୀ ଲାଗିବ ନିହାତି।
ହଁଁ ଆଜି ତ ଆଜି ରବିବାର ଅଛି। ଆଲି ଶୋଇବା ପାଇଁ ଗୋଟେ ଦିନ ସମୟ ମିଳିଛି।
ଓ ହୋ ହଁ ବୋଲ। ମୁବେ ସାଢ଼େ ପା ଉଠିିକି। ଛାତ ଉପରେ ଛାତ ଉପରେ ଘର ଭିତ କ ଯିବନି। ଛାତ ଉପରେ ଯାହା ହବ।
ନାାଇଁ ଏବେ ଯୋଉ ପାଗ ଟା ଦେଇଛି ସେଟା ଘର ଭିତରେ ରହିବାର ସମୟ ନୁହଁ ଏବେ ଛାତ ଉପରେ ବୁଲିବାର ସମୟ।
ହଁ ଟିକେଟ ବଷାର ବିସ୍ତୁ କଣି ଛାଡୁଥିବା। ପବନ ଭଲ ଦଉଛି କିନ୍ତୁ ଯାହା।
ହଁ ଆପଣ ବି କୋଉଠି ଅଛନ୍ତି ମାନେ କୋଉ ଡିଷ୍ଟ୍ରିକ ରେ?
ମୋର ମୟରଭଞ୍ଜ ଆପଣଙ୍କର?
ଘର ତ ମୋର ଯାଜପୁର ମୁଁ ଏବେ ଭୁବନେଶ୍ଵରରେ ଅଛି। ଭୁବନେଶ୍ଵର ଆକାଶ ବି ବହୁତ ସୁନ୍ଦର ଦେଖାଯାଉଛି। ଯୋଉ କଳା କଳା ବାଦଲ ହାଲକା କଳା ବେଶୀ କଳା ନୁହେଁ। କଳା କଳା ବାଦଲ ପୁରା ସବୁଆଡେ। ବଢିଆ ଲାଗୁଛି ରୁମ ଭିତରେ ଦିନ ସାରା ରହିକି ଏବେ ବାହାରକୁ ଆସିକି ଦେଖି ବଳକୁ ଆକାଶ ଏତେ ସୁନ୍ଦର?
ଓହୋ ଭଲ ଯେତେ ପର୍ଯ୍ୟନ୍ତ ଛାତ ପଉଛନ୍ତି ଭଲ ଲାଗିବ। ଥରେ ବାହାରକୁ ପାଦ କାଟିଲ ମାନେ ପଚ ପଚ। ଓ। ଯୋଉ ଭିଡିଓ ବି ପୁଣି ଦେଖଉଛି ଭୁବନେଶ୍ଵର ଯାକ ପାଣି ପୁରା ବନ୍ୟା ହେଇଯାଇଛି।
ହଁ ଭୁବନେଶ୍ଵରରେ ବହୁତ ପାଣି ହେ। ଯଦି ହାଲ୍ ଏବେ ତ ତିନି ଦିନ ହେଲା ଲଗାତାର ବର୍ଷା ହୋଉଚି। ଯେତେବେଳେ କମ୍ ବର୍ଷା ବି ହୁଏ ସେତେବେଳେ ବି ବୋହୁତ ପାଣି ଦି ଘଣ୍ଟା ତିନି ଘଣ୍ଟା ପର୍ଯ୍ୟନ୍ତ ପୁରା ପାଣି ହେଇକି ରହେ।
ହୁଁ ହଁ।
ଗୋଟେ ବାଇକ୍ ଯଦି ଯିବ ସେଇ ରାସ୍ତାରେ ପୁରା ବାଇକ୍ ବୁଡି଼ବା ସହିତ ସମାନ ଯେତିକି ପାଣି।
ହଁ କରିବେ ଲୋକ ହେଇ ବାଧ୍ୟ ହେଇ ଯାଉଛନ୍ତି ଆଉ। ଯାଉଛନ୍ତି ଯାଉଛନ୍ତି ଭିଡ଼ିଓ ବନଉଛନ୍ତି ମଜା ଅଲକା।
ହଁ ନିଜେ ହଇରାଣ ହୋଉଛନ୍ତି ଲୋକ ଦେଖିଲେ ସିନା ଟିକେ ଖୁସି ହେବେ।
ହଁ ଯେ ଯିଏ ଦେଖୁଥୁବ ତାକୁ ଖୁସି କିନ୍ତୁ ପୁରା ସେ ଯେମିତି ମଝିରେ ସିଚୁଏସନ୍ ହେଇଥିଲା ସେ ମୁମ୍ବାଇ ରେ ନା କୋଉଠି। ଲୋକ ପୁରା ସେ ହେଲା ବୋଟ୍ ରେ ବୁଲୁଥାନ୍ତି ଗଳି ବଳି ଏତେ ପାଣି।
ହଁ।
ଯେ ଯେ ଯାହା ଲାଗିବଣି ଆଗୁକୁ ଅ।
ହଁ ଆଚ୍ଛା ଆପଣଙ୍କୁ କିଏ ଆରେ ନାଇଁ ମୁଁ ଭୁବନେଶ୍ୱରରେ ଜବ୍ କରୁଚି ପ୍ରାଇଭେଟ୍ କମ୍ପାନୀରେ ମୁଁ ଏଠି ଜବ୍ କରୁଚି।
ଓ ଭଲୋ ଆଇ ଟି ସେକ୍ଟର୍?
ହଁ। ଆଇ ଟି ନୁହେଁ ଅ ଯୋଉ ଅ କୃଷି ଅଫିସ୍।
ଏ କୃଷି କିନ୍ତୁ ଭଲ।
ହଁ। ଲୋକମାନଙ୍କ ପାଖକୁ ମାନେ ଯୋଉମାନେ ଚାଷ କରନ୍ତି ତାଙ୍କ ପାଖୁକୁ ଉଁ ହ ଚାଷ ବିଷୟରେ ଚାଷ କେମିତି କଣ କରିବେ ଏବେ ଯୋଉ ବର୍ଷା ଆସିଚି କେମତି ତାଙ୍କ ଚାଷରେ କଣ କେମତି କରିବେ ଅ ସେ ସବୁ ବିଷୟରେ ସବୁ ପରାମର୍ଶ ଯାଏ।
ସବୁ ଆପଣ ଦଉଥୁବେ ତାଙ୍କୁ ଇଏ ଆଉ ମାନେ ପି କୋଉଥୁବେ ଆଉ।
ହଁ ଅ ନାଁ ଯୋଉମାନେ ଚାଷ ବି କରୁଛନ୍ତି ତାଙ୍କର ବି ଯଦି କିଛି ଅସୁବିଧା ହୁଏ ଚାଷକୁ ନେଇକି କିମ୍ବା କୌଣସି ଗମେଟ୍ ସ୍କିମ୍ କୁ ନେଇକି ଚାଷ ବିଷୟରେ ତ ସେଇ ସବୁ ବିଷୟରେ ବି ସେମାନେ କଲ୍ କରିକି ଆମ ସହିତ କଥା ବି ହେଇପାରନ୍ତି। ତାଙ୍କର ରାସ୍ ସୁବିଧାଟି ହେଇଚି ସେମାନେ କଁ କରିବେ?
ଓ ହଉ ଭଲ କଥା ଭଲ କାମଟା ମାନେ ପ୍ରା ଯୋଉଡ଼ାକ ଯେ ଏ ପୁରାତନ ଟେ ଟାସଣ୍ଟଉଡ଼ାକ ସେ କାମ ଉଡ଼ାକ ସବୁ ପୁଣି ଥରେ ଇଏ ହଉଚି ଆଉ।
ହଁ ହଇରାଣ ହୋଉଛନ୍ତି ନା କାହାପରେ ମାନେ ଯେମତି କି ଏବେ ଧାନ ଚାଷ ଆସୁଚି। ତ ଚାଷଟା ସେ କେମତି ଅମଳ ମାନେ କେମ୍ ତି ରୋଇବେ କେମତି କୋଉ ସାର ଦେବେ ଯଦି ବର୍ଷା ହଉଚି ତ ଧାନକୁ କେମିତି ର ମାନେ ପ୍ରୋଟେକ୍ଟ୍ ରଖିବେ ସେଇ ସବୁ ଆଉ।
ଭଲ କଥା। ତ ଏବେ ଏବେକା ଯୁଗରେ କଣ ଜେନେଟିକ୍ ବାଲା ସବୁ କ୍ରପ ସବୁ ଆପଣ ସଜେଷ୍ଟ୍ କତି ମାନେ ଜେନେଟିକ ବାଲା ଯେତକି ସବୁ ଧାନ କିମ୍ବା ଗହମ ହେଇଗଲା କି ଯାହା ବି।
ହଁ ହଁ। ଆଉ ସେଥିପାଇଁ କଲ୍ କରିବ କଲ୍ କଲେ ଆମର ଅଛନ୍ତି ଏଁ ବିଶେଷଜ୍ଞ ଯେ କି ଅଛନ୍ତି କୃଷି ଉପରେ ଅଛନ୍ତି। ଉଁ ଅ ଆଉ ପଶୁ ପାାଳନ ଉପରେ ବି ଅଛନ୍ତି। ମାଛ ଚାଷ ଉପରେ ବି ବିଶେଷଜ୍ଞ ଅଛନ୍ତି ଏକ୍ସପର୍ଟ ଅଛନ୍ତି ଆପଣ ଯିଏ ବି କଲ୍ କରିବେ କଲ୍ ଟ୍ରାନ୍ସଫର୍ ବି ହେଇପାରିବ ତାଙ୍କ ପାଖକୁ ବି ଆପଣ ତାଙ୍କ ସହିତ କଥା ବି ହେଇପାରିବେ। ଇ ଗାଈର ଦେହ ଖରାପ ଅଛି ତାଙ୍କୁ କୋଉ ମେଡ଼ିସିନ୍ ଦବାର ଅଛି? ଅ କିମ୍ବା ଚାଷରେ ଧାନରେ ହଉ କିମ୍ବା ଅନ୍ୟ ଯେକୌଣସି ଫସଲ ଚାଷ କରିଥିଲେ ବି ଆଙ୍କୁ ପଚାରିବେ କି? ଅ ଏଇ ରୋଗ ଟା ହେଇଛି କି ପତ୍ର ଏମିତି ନାଲି ପଡିଯାଇଛି ୟ ପାଇଁ ପ୍ରତିକାର କଣ ଅଛି ସେ ସବୁ ବିଷୟରେ ବି ପାଇପାରିବେ ସୂଚନା।
ବହୁତ ବଢିଆ ଆପଣ ସେଇ ଗାଁକୁ ନ୍ତି ମୋର ହଁ ମୁଁ ଯେତେବେଳେ ସ୍କୁଲ ରେ ପଢ ହଉଥିଲି ଏବେ ସେଗୁଡା ହିଁ ପଢଉଥିଲି ମତେ ପ୍ରୋଜେକ୍ଟ ସେଇଟା ମିଳିଥିଲା। ତୁ ମୋର କିଛି ମନେ ନାହିଁ ମୁଁ ଖାଲି ଝୋଲେଇ ଦେଇଛି ସେଟା ପ୍ରୋେକ୍ଟ ବନେଇକି ଧାନରେ। କଣ ହୁଏ ତମର କଣ? ସେଳୁ ମୁଁ କିଛି କହିପାରୁନି?
ହେ ହେ ହେ
କ ସେଗୁଡା ବହୁତ ମାନେ ବହୁତ ପଖ କା ଆମର କଣ ବକ୍ଟରିଆ ବା ଯାହା କେମିତି କଣ ଯାହାଦାର ବି ହଉଛି? ହଁ ଏବେ କେମିତି କଣ ରୋଗ ଦେଖାଯାଏ, ମାନେ କଣ କୁହନ୍ତୁ?
ହଁ ମୁଁ କହିଲି ଅ ମାନେ ଆମେ ନ ଫାର୍ମର ମାନଙ୍କର ଯାହା କୋସଚିନି ଥାଏ କୌଣସି ନେଇକି ତାକୁ ସଟଆଉଟ ଆମେ କରୁ, କିନ୍ତୁ ଚାଷ ଉପରେ ଯୋଉ ମାନଙ୍କର ପ୍ରୋବ୍ଲେମ ଥାଏ କଲ କରନ୍ତି। କି କୋଉ ସାର ଉପରେ? କି ଯଦି ମାଛ ଚାଷ କରୁଛନ୍ତି ପାଣି କେମିତି ଚେଞ୍ଜ କରିବେ, ମାଛ ମରିଗଲେ କଣ କରିବେ? କେମିତି କଣ ଖାଇବାକୁ ଦେବେ ତାଙ୍କୁ? ଏଇ ସବୁ ବିଷୟରେ ଆମର ଏକ୍ସପର୍ଟ ଅଛନ୍ତି, ସେମାନଙ୍କ ସହିତ ସେ କଥା ହୁଅନ୍ତି।
ଓହୋ, ଆପଣ କହିଲେ ସ୍କିମ୍
ହଁ ସ୍କିମ୍ ଉପରେ।
କଣ କରିବେ ସ୍କିମ ତ ହେ ମାନେ ଏବେ ବେଶ କିଛି
ସ୍କିମ ତ ବହୁତ ଗୁଡା ଅଛି। ସ୍କିମ୍ ଉପରେ କହିଲେ, ଚାଷ ଉପରେ ଏବେ ଯୋଉଟା କି ପାଉଛନ୍ତି ଲୋକ ସି ଏମ କିଷାନ, ପି ଏମ କିଷାନ ପାଉଛନ୍ତି। ତ ସେଥିପାଇଁ ଏବେ ଯୋଉ ସରକାରଙ୍କର ନୂଆ ଯୋଜନା ଆସିଗଲା ଗୋଟେ ଏଗିଷ୍ଟ ପୋଟାଲରେ ଫାର୍ମ ରେଜିଷ୍ଟ୍ରି କରିବା ପାଇଁ ପଡିବ। ନିଜ ନାଁରେ ଜମି ପଟା ନଥିଲେ ସେମାନେ ସିଏମ କିଷାନ କିମ୍ବା ଏବେ ଏ କିଷାନ ପାଇପାରିବେନି। ଏଥିରେ ତ ଯୋଉମାନେ ଭାଗ ଚାଷୀ, ସେମାନେ ତ ବହୁତ ହଇରାଣ ହଉଛନ୍ତି।
ହଁ ହଁ ସେଇଟା ବି କଥା ସବୁ, ଏବେ ତ ସବୁ ଆସିଗଲାଣି ଭାଗ ଚାଷ କଥା। କେହି ମାନେ ନିଜ ଜମି ନଥିଲେ ବି ନିହାତି ଲୋକ ଯାହାଲୋକ ତା ଅମଳ କରିକି ତାପରେ ନିଜ ପାଇଁ ଉଠେଇବାକୁ ସବୁ ପଡିବ ନା ଖର୍ଚ୍ଚ କରୁଚ।
ସରକାର ତ ତା ଉପରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି। ଯୋଉମାନେ ଭାଗ ଚାଷୀ। ଆ କିନ୍ତୁ ଯୋଉମାନଙ୍କର ଜମି ନାଁରେ ଅଛି ସେମାନେ ହିଁ ଏଇ ସ୍କିମ ର ଉ ଫାସିଲିଟି ପାଇ ପାରୁଛନ୍ତି। ବହୁତ ହଇରାଣ ହଉଛନ୍ତି।
ଏଲିଜିବିଲିଟି କଣ ରହିବ ତାର
ନିଜ ନାଁରେ ଥିବା ଜମି ପଟା ଆଧାର କାର୍ଡ ମୋବାଇଲ ନମ୍ବର ଦେଇକି ଫାର୍ମ ରେଜିଷ୍ଟ୍ରି କରିବେ। ତାପରେ ଯାଇକି ସେମାନେ ସିଏମ୍ କିଷାନ ଆଉ ପି ଏମ୍ କିଷାନ ପାଇପାରିବେ, ନହେଲେ ପାଇବେନି।
ମୁଁ ଘରେ ଟିକେ ପଚାରିବି, ପାଉଛନ୍ତି କି ନାଇଁ?
ହେ ହେ ହେ ହୁଁ ହୁଁ ହୁଁ, ବୁଝିଦେବେ ବୁଝିଦେବେ।
ହଁ ବରେ ତା ନତ ବ କାଳେ କିଛି ମିଳୁଛି ବ ମାନେ ସେଟା ମାନେ କଣ ସେଇଟା ଧାର ହିସାବରେ ଦେବେ କି ମାନେ ସେଇଟା ଏମତି ମାନେ ସେଟା ସ୍କିମ ଟା ଯୋଉଟା କି କେବଳ ଦିଆଯିବ କିନ୍ତୁ ନିଆଯିବନି କିଛି ମାନେ ତାଙ୍କଠୁ
ନାଇଁ ନାଇଁ କିଛି ନାହିଁ। ଯୋଉମାନେ ମାନେ ଚାଷୀ ହିସାବରେ ଆପଣଙ୍କର ଗୋଟେ ଆଇଡଣ୍ଟିଫସନ ରହିବ। ଯେମତି ଗୋଟେ ଫାର୍ମର ଆଇଡି। ସେମତି ଆପଣ ପଞ୍ଜୀକୃତ ହେଲା ଆପଣଙ୍କୁ ଗୋଟେ ଫାର୍ମର ଆଇଡି ଦିଆଯିବ ଯୋଉଟା ଗମେଣ୍ଟ ପାଖ ପାଖରେ ଡିଟେଲସ ରହିବ କି ଇଏ ଜଣେ ଚାଷୀ, ଠିକ ଅଛି।
କେବଳ ଚାଷୀ ମାନେ ଯିଏ କିି ଅଲଗା କାମ କରୁଥଉ ପୁଣି ଚାଷ ବି କରିଥାଉ ସେିଏ କରିପାରିବନି।
ହଁ କରିପାରିବେ ନିଜ ନାଁରେ ଜମିପଟା ଅଛି ମାନେ ଆପଣ କରିପାରିବେ ଆପଣ ତଣିକି ଚାଷ କରନ୍ତୁ କି ନ କରନ୍ତୁ। ତାଙ୍କର ମତଲବ ତ ସେଇୟା ହିଁ ରହିଲା ନା ସରକାରଙ୍କର। ଚାଷଜମି ନିଜ ନାଁରେ ଅଛ ମାନେ ଆପଣ କରିଦେବେ ଏଗ୍ରା ଫାର୍ମ ରେଜିଷ୍ଟ୍ରି କରିଦେବେ। ତାପରେ ସିମ କିଷାନ ପିମ କିଷାନ ବି ଆପଣ ପାଇପାରିବେ।
ଓ ହୋ ହୋ ବ କହିଲେ ଯାଇକି ପଚାରେ ଆଉ।
ଏବେ? ଏବେ ସିନା ସିଏମ କିଷାନ, ପିଏମ କିଷାନ ଦିଟା ଜମା ଅଛିି ସ୍କିମ ଯୋଉମାନେ କି ପଇସା ପାଇ ପାରୁଛନ୍ତି ଫାର୍ମରମାନେ। ଆଗକୁ ଯାହାବି ସ୍କିମ ବାହାରିବ। ଅ ସରକାରଙ୍କର ଭାରତ ସରକାରଙ୍କର ହଉ କିମ୍ବା ରାଜ୍ୟ ସରକାରଙ୍କର ହଉ। ଯାହାବ ସ୍କିମ୍ ବାହାରିବ ଚାଷ ଉପରେ ତାର ବେନିଫିଟ ସମସ୍ତ ଯୋଉମାନେ ଫାର୍ମ ରେଜିଷ୍ଟ କରିଥିବେ ସେମାନେ ପାଇବେ ଯୋଉମାନେ କରିନଥିବେ ସେମାନେ ପାଇପାରିବେନି।
ଓହୋ। ମାନେ ଏବେ ହିଁ ଫାର୍ମ ରେଜିଷ୍ଟ୍ରେସନ କରିଦବା ଦରକାର ଏଗ୍ରୋ କଣ କହିଲେ ଏଗ୍ରୋ
ଏଗ୍ରିଷ୍ଟାକ
ଏଗ୍ରୀଷ୍ଟାକ। ହଉ ତାହଲେ ଧନ୍ୟବାଦ ଆପଣଙ୍କ। ନା ଏଇଗୁଡା ଜଣା ପଡିବନି ହଠାତ। ଏଗୁଡା ବେଶୀ ମାନେ ଇଏ ଏୱାରନେସ୍ ନାଇଁ ନା ମାନେ ଅ ଆଜିିକାିକା ଲୋକ ଲୋକ ସବୁ ଅଲଗା ଜିନିଷରେ ବିଛି ଏୱାର ନାଇଁ କି ସରକାର। କଣ ଦଉଛି କଣ ନାଇଁ ମ ଗୋଟେ
ଟୋଲ ଫ୍ରି ନମ୍ବର ରହିଛି ଗୋଟେ। ହଁ ହଁ ତାର ଗୋଟେ ଟୋଲ ନମ୍ବର ରହିଛି ୱାନ ଡବଲ ଫାଇପ ଟ୍ରିପଲଥ୍ରୀ। ଯୋଉଟା କି କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର।
ଓହୋ ମୁଁ ଆ ଯାଇକି ଦେଖିବି ରାତିରେ କଣ ଅଛି।
ହଁ ଚେକ କରିଦେବେ।
ହଁ ହଁ ହଁ ପକ୍କା।
ହ କନ୍ଫ୍ୟୁଜ ଯଦି ରହିବେ ଏଇ ନମ୍ବରରେ ଓଆନ ଡବଲ ଫାଇଭ ଟ୍ରିପଲ ଥ୍ରୀ କୁ କଲ୍ କରିଦେବେ। ଆପଣ ପାଇପାରିବେ ସୂଚନା।
ମୁଁ ମୁଁ ଜଲଦି କରେଇବି। ନା ଆମ ଘରେ ବାପାଙ୍କର ମାନେ ମାନେ ଭାଗ ଚାଷ କରାନ୍ତି ମାନେ ନିଜେ ମାନେ ଦେଖନ୍ତି ଖାଲି ଯାଇକି। ଏବେ ଯେମିତି ଆଜି ତଳି ପକାଇବା ପାଇଁ ଯାଇଛନ୍ତି ସବୁ ବର୍ଷା ତ ହଉଚି କିନ୍ତୁ ପକେଇବାକୁ ପଡିବ। ନିହାତି। ନ ଏ ନହେଲେ ଭାସି ବି ଯିବୁ ଭଷା ଦଉଛି। କଣ କେମିତି କରିବ ପୁରା ଗୋଟେ ବଡ ସମସ୍ୟା।
ହଁ କେମିତି କଣ କରିବେ ନ ଜାଣି ପାଇଲେ ବି ଏଇ ନମ୍ବରକୁୁ କଲ କଲେ ଏଇ ସୂଚନା ବି ଆପଣ ପାଇପାରିବେ।
ହଁ ଧନ୍ୟବାଦ ଆଉ ମୁଁ ଆପଣଙ୍କୁ କରୁଛି କଲ।